ଆଜ୍ଞା ନମସ୍କାର!
ନମସ୍କାର!
ଆଜ୍ଞା ଆପଣଙ୍କର ଦେହ ପା ହଁ ଆଜ୍ଞା ଆପଣଙ୍କର ଦେହ ପା ଭଲ ଅଛି ତ।
ହଁ ମୋ ଦେହ ବହୁତ ଭଲ ଅଛିଇ ଇ।
ହଁ ଏମତି ଭଲ ରହିଆ ଟା ହଁ ଆବଶ୍ୟକ। ହଁ ମୁଁ ବି ଟିକେ ଆସିକି ହଁ ହଁ ସେ ଭଗବାନ ନ ଚାଇଁଲେ ଆଉ କିଛି କଁ ସମ୍ଭବ। ସବୁ ସେଇ ଭଗବାନଙ୍କ ଓପେରେ ସାହା। ଆଉ ତମେ ଦେଖିଚ ଆଜି ପୁରା ବର୍ଷା ଆସିଲାଣି ବହୁତ ଜୋରରେ।
ହଁ ପରା ଆମର କଁ କବାଟ ଖାଲି ଧଡ଼ ଧାଡ଼ ତତେ ଶୁଭୁଚି ନାହିଁ।
ହଁ ହଁ ସିଏ ବର୍ଷା ପବନ ଆସିଲାନି ନା ସେଥିପାଇଁ। ଆଚ୍ଛା ତମେ ପଢ ତମେ ବି ଗୋଟେ ଛାତ୍ର ଛାତ୍ରୀ ତମେ ଆ ତମେ ଝିଅ ମାନେ ତମେ ଛାତ୍ରୀ ହଁ ତମେ ଜାଣିଚ। ଗୋଟେ ଛାତ୍ର ଜୀବନ ର ମୂଳ ଲକ୍ଷ୍ୟ କଣ?
ଛାତ୍ର ଜୀବନର ମୂଳ ଲକ୍ଷ୍ୟ ହେଲା ଶୃଙ୍ଖଳା।
ଆଉ କଣ?
ଆଉ ସେ ତ ମେନ୍ ଜିନିଷ ହଉଚି ଶୃଙ୍ଖଳା ଆଉ ଲକ୍ଷ୍ୟ।
ତା ଛାତ୍ର ଜୀବନର। ହଁ ଛାତ୍ର ଜୀବନ ର ମୂଳ ଲକ୍ଷ୍ୟ ହଉଛି ଶୃଙ୍ଖଳା ଯାହା ବିନା। ସେ କଣ ପା ପାଠ ନ ପଢିଲେ। ସେ ପାଠ ନ ପଢ଼ିଲେ ଚଳିବ କିନ୍ତୁ ସେ ଯଦି ଶୃଙ୍ଖଳିତ ଭାବରେ ନ ରହିବ ଯେତେ ପାଠ। ପଲ୍ ଲେ ବି କିଛି ତାର।
ନା ଶୃଙ୍ଖଳା ପା ହଉଛି ମୂଳଦୁଆ ଗୋଟେ ଜିନିଷ କହିଲି ତମକୁ ମନେ ରଖ। ତମେ ମୋ ସାନ ଭଉଣୀ ଭଳିଆ ହବ ଶୃଙ୍ଖଳା ହଉଛି ମୂଳଦୁଆ ହେଲା କି। ଯାହା କରିବାକୁ ଯୋଉ ଲାଇନରେ ଯୋଉ। ଯୋଉ ଜିନିଷ ପଡିବାକୁ ଚାହୁଁଛ ସବୁବେଳେ ମାଇଣ୍ଡ ରେ ଗୋ। ଗୋଟେ ଜିନିଷ ରଖିବ ଶୃଙ୍ଖଳା ର ସହିତ ଆଗକୁ ଯିବ। ତମେ ଯଦି ମଣିଷ ନ ହେଇଚ ମତେ ସେତେବେଳେ କହିବ। ଯେ କହିବ ମତେ ସେ ଭଉଣୀ ଏମିତି କହିଥିଲେ।
ଶୃଙ୍ଖଳା ହିଁ ଗୋଟେ ମଣିଷ କୁ ମଣିଷ ଭଳିଆ ଗଠିତ କରିଥାଏ ଗୋଟେ ଛାତ୍ର। କୁ ମଣିଷ ଭଳିଆ କରିଥାଏ ଆଉ ଗୋଟେ ଛା। ଛାତ୍ର ର ମୂଳ ଲକ୍ଷ୍ୟ ବା ଆବଶ୍ୟକ ସେ ସବୁବେଳେ କଣ ତାଙ୍କ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କର କଥା। କଥାକୁ ମାନି କି। ସବୁ କାମ।
ହଁ ଗୁରୁ ମାନଙ୍କର ଆଦର୍ଶରେ ପରିଚାଳିତ ହେବା ଦରକାର।
ଆଉ ସେ ଯୋଉ କଣ ଯେ କୌଣସି ପାଠ ପଢା ଦିଅନ୍ତୁ ଯାହା କରନ୍ତୁ ତାଙ୍କୁ। ତାଙ୍କ କଥା ମାନିବାକୁ ପଡିବ ସବୁ କାମ ଠିକ ଟାଇମ ରେ କରିବାକୁ ପଡିବ।
ହଁ ହଁ ତାହେଲେ ତ ଛାତ୍ର ଜୀବନ ସଫଳ ହବ ନା।
ହଁ ମୁଁ ବି ଯେତେବେଳେ ଛୋଟ ଥିଲି ମୁଁ ସବୁବେଳେ ଶିକ୍ଷକଙ୍କ କଥା ମାନୁଥିଲି ସେଥିପାଇଁ ମୁଁ ଆଜି ଏ ଏତେ ବଡ଼ ହେଇଗଲିଣି।
ହଁ ଆଉ ତମେ ନିଜେ କହୁନା। ତମେ ଯଦି ସେଇ ଆଦର୍ଶରେ ନ ଚ ନ ଚାଲିଥାନ୍ତ। ତମେ ହେଇଥାନ୍ତ ତମେ ବଦମାସ୍ ହେଇ କି ଆସିଥାନ୍ତ।
ହଁ ଆଉ ଗୋଟେ କଥା। ତ ଆଉ ସବୁବେଳେ କଣ ବାପା ମାଙ୍କ କଥା ମଧ୍ୟ ଶୁଣିବା ଆବଶ୍ୟକ। ସେ ଯାହା କଉ କୁହନ୍ତୁ ତାଙ୍କ କଥା ମାନିବା ଆବଶ୍ୟକ କାରଣ ପ୍ର ପ୍ରଥମ ଗୁରୁ ତ ଆମର ବାପା ମା।
ବାପା ମା।
ବାପା ମାଙ୍କ କଥା ନ ମାନିବା ତାହଲେ ଏବେ ଆମେ କେବେ ଆଗକୁ ଯାଇପାରିବା କି?
ନାଇଁ ନାଇଁ ଜମା ନୁହେଁ ସବୁବେଳେ ପଛରେ ରହିବା ସତ କଥା। ବାପା ମାଙ୍କର ଗୁରୁଜନ ମାନଙ୍କର କଥା ନ ମାନିବା ଆଗ କୁ ଯାଇ ହବନି।
ହଁ ଆଉ ଗୋଟେ ଛାତ୍ର କୁ ଆମ ପରିବେଶ ପାଇଁ କଣ କରିବା ଆବଶ୍ୟକ ତମେ ଜାଣିଛ କି?
ପରିବେଶ ପାଇଁ ଆଁ ଛାତ୍ର କୁ - ସବୁବେଳେ ପରିବେଶର ସ୍ୱଚ୍ଛତା ଉପରେ ନା କଣ କହୁଛ?
ହଁ ହଁ ହଁ ସବୁବେଳେ ସ୍ଵଚ୍ଛତା ରଖିବା ଆବଶ୍ୟକ। ଆଉ ଯୋଉମାନେ ବି ଖରାପ ବ୍ୟବହାର କରୁଚନ୍ତି ହଁ ଖରାପ ବ୍ୟବହାର କରୁ। ଯେମିତି କି ଖରାପ କାମ କରୁଛନ୍ତି ତାଙ୍କୁ ମନା କରିବା ତାଙ୍କୁ ମନା କରିବା ଆବଶ୍ୟକ।
ଥରେ ନିର୍ଭର କରେ ଗୋଟେ ଛୁଆର ସଂସ୍କାର ଉପରେ ସେ ତା ଘରୁ ଯେମିତି ଶିଖିଛି ହେଲା କି ଯେ ତାର ଅନ୍ୟ ଅନ୍ୟ ମାନଙ୍କ ଉପରେ ସେମ୍ ତି ପ୍ରୟୋଗ କରିବ। ଗୋଟେ ଛୁଆକୁ ଆଗେ ପା ଦି ପ୍ରକାର ପରିବେଶ ନିଜ ଘରର ପରିବେଶ ତାପରେ ଯାଇକି ସେ ବାହାର ପରିବେଶକୁ ସେ ସୁୂଚାର ରୂପେ
ହ
ଠିକ୍ କରିପାରିବ ହେଲା କି? ଘରୁ ଯଦି ସେ ଠିକ ହେଇଥିବ ମୁ ପକ୍କା ବାହାରେ ସେ ଠିକ ରଖିବ ସବୁ କିଛି।
ଆଉ ଯଦି ସେ ଠିକ ସେ ନିଜେ ସଂସ୍ - ସଂସ ମାନେ ସଂସ୍ ସଂସ୍କାର ନଥିବ ତା ପାଖରେ ସେ ପରିବେଶରେ ଆଉ କଣ ସମସ୍ତଙ୍କୁ କିଛି ଶିଖେଇବ।
ତମେ ନିଜେ ଦେଖ ତମ ସଂସ୍କାର ଠିକ ଅଛି ବୋଲି ତମେ ଗୋଟେ ଜାଗାରେ ତମେ ଯାହାକୁ ଯେମିତି କଥା ହଉଛ ସଂସ୍କାର ସହ ତମେ ଉଚିତ ବ୍ୟବହାର ଦଉଚ ସବୁ ଠିକ୍ ଠାକ୍ ଅଛି। କିନ୍ତୁ ଆଉ ଗୋଟେ ଟିକେ ବଦମାସପିଲା କୁ ଦେଖିବ, ସେ ଥିଡିନା କରିପାରିବ ଏ ସବୁ କରିପାରିବନି।
ହୁଁ ହୁଁ
ହଁ
ମତେ ଏଇ ସଂସ୍କାର ପାଇଁ ଚୁପ୍ ଚାପ୍ ହେଇକି ଶୁଣିବା ପାଇଁ ମତେ ସମସ୍ତେ କହିବେ ଏ ତମେ ବହୁତ ଚୁପ୍ ଚାପ୍ ହେଇକି ବସ ଭଲ ପିଲା ବୋଲି ସବୁ କୁହନ୍ତି। ମୁଁ ଯେତେ ଖରାପ ହେଇଥାଏ।
ଦେ ଦେଖ ସେ ସବୁ ତ ହଉଛି ତମ ସଂସ୍କାର ତମେ ତମ ଘରୁ ଶିଖିଛ। ବାପା ମା ତମେ ଯେମିତି ତମେ ଶିଖିଛ ତାଙ୍କଠୁ ସେଟା ଭଲ ନା। ସେଟା ଦେଖ ତମ ମାନଙ୍କର ସମ୍ମାନ ରହିବ ସେଠି ବାପା ମାନ ଏ ଭଲ। ହଁ ଆମର ତ ବର୍ଷା କଣ ଜୋରରେ ଉଠେଇଲାଣି ଆଉ।
ବର୍ଷା ତ ହେଲାଣି ପବନ ବି ହେଲାଣି ଆମର ଉପରେ ସବୁ ଲୁଗା ପତ୍ର ଶୁଖୁଚି। ଏରା ସବୁ ଉଡିକି ଓଦା ହେଇଗଲାଣି।
ଆ ମୁଁ ସବୁ ଘରେ ଥରେଯେ ଆମର ବାହାରେ ସାବୁନ, ଜୋତା, ଛତା ଯାହା ସବୁ ଏପଟ ସେପଟ ହେଇକି ଥୁଆ ହେଇଥିଲା ସବୁ ଆଣିଚି ଘରେ ସାଇଜି ରଖି ସାରିଲିଣି ନହଲେ ସବୁ ଉଡିକି ପଳଉଛି।
ହଁ ଆଚ୍ଛା ତମେ ସମସ୍ତଙ୍କର କଥା ମାନ ନା ନା ମାନନି?
ହଁ ମୁଁ ଘରେ ସମସ୍ତଙ୍କର କଥା ମାନେ। ଦେଖ
ହଁ ଗୁରୁଜନଙ୍କର କଥା ମାନିବା ଆବଶ୍ୟକ।
ହଁ କିନ୍ତୁ ମୋର ଆଉ ଗୋଟେ ଜିନିଷ ହେଲା ବାହାରେ ଯଦି ମତେ କିଏ କଣ କହିବେ ମୁଁ ସେଇଟା ଶୁଣେନି। ମୁଁ ମୋ ଘରେ ଯେମିତି କୁହନ୍ତି ମୁଁ ସେଇ ହିସାବରେ ପୁରା ଚାଲେ। ପୁରା ଶହେରୁ ସେଇ ପରସେଣ୍ଟ ମୁଁ ହିସାବରେ ଚାଲେ କିନ୍ତୁ ବାହାରର ଲୋକଙ୍କ କଥା ମୁଁ ଶୁଣେନି। କାହିଁକି ନା ବାହାର ଲୋକ ତ ଭାଇ ସହେ ପଦ କଥା କହିବେ ବାହାର ଲୋକ ଶୁଣ ଭଉଣୀ ଯଦି ମୁଁ ଠିକ୍ ଥିବି ବାହାର ଲୋକ କହିବେ ଯଦି ଭୁଲ ବି ଥିବି ବାହାର ଲୋକ ମତେ ଆଙ୍ଗୁଠୁ ଉଠେଇକି କହିବେ କି
ଆମକୁ ଆମ ହିସାବ ରେ ଆଗକୁ ଯିବା ଆବଶ୍ୟକ। ଆମ ପରିବାର ହିସାବରେ ଆଗକୁ ଯିବା ଆବଶ୍ୟକ।
ହଁ ବାହାର ଲୋକଙ୍କ କଥାକୁ
ତମ ଜୀବନର ମୂଳ ଲକ୍ଷ୍ୟ କଣ?
ମୋ ଜୀବନର ମୂଳ ଲକ୍ଷ୍ୟ ମାନେ କଣ
ତି ଭାବରେ ଗଣି।
ଆଚ୍ଛା ସେମିତି ନା ହଁ ସବୁ ବେ ଭକ୍ତି ଭାବରେ ବାହାରି ଯେମିତି ଆମ ଘରର ନାଁ ଟା ମେନ୍ ଜିନିଷ ରଖି ରଖିବି ଆଉ ଘର ଯେମିତି ଜଣେ କହିବେ କି ହଁ ତାଙ୍କ ଝିଅ ଗୋଟେ ଏଇ ଗୋଟେ ମାନେ ଏମିତି ଗୋଟେ ହେଇକି ବାହାରିଲାଣି ଆଉ ଗୋଟେ ନାଁ ରହିବ।
ହଁ ଆମେ ବି ଯଦି ଆମେ ଯଦି ସବ ଫଳ ହବା ତେବେ କଣ ଆମ ସାହି ପଡିଶା ଆମ ବନ୍ଧୁବାନ୍ଧବ ଯୋଉମାନେ ବି ତାଙ୍କର ଯୋଉ ଛୁଆ ମାନେ ହୁଅନ୍ତି ସିଏ ବି ଆମେ ତାଙ୍କୁ ବି ହଁ ଆମେ ଆମେ ତାଙ୍କ ପାଇଁ ବି ଗୋଟେ କଣ ଗୋଟେ ଆସିବା ଗୋଟେ ଏମିତିଆ ଲୋକ ଭପରେ ପରିଗଣି ହଁ ଆଦର୍ଶ ହେଇକି ବାହାରିବା ଆମେ ତାଙ୍କ ପାଇଁ ବି ଆଦର୍ଶ ହବା ସିଏ ଆମ ପାଇଁ ଆମ ଠାରୁ କିଛି ଶିକିବେ। ଆମେ ଯଦି ସେମିତିଆ ପରିଶ୍ରମ କରିକି ପାଠ ପଢି ଥିବା ସେମାନେ ବି କଣ ଆମଠାରୁ ଆମକୁ ଦେଖିକି କହିବେ ହଁ ଏଇ ସେମାନେ ପରିଶ୍ରମ କରୁଥିଲେ ବୋଲି ସଫଳ ପାଇଲେ ଚାଲ ଆମେ ବି ପରିଶ୍ରମ କରିବା।
ଆମର ଛୋଟ ପିଢି ଯିଏ ବାହାରିବେ ସେମାନେ ବି ଆମଠୁ ଏମିତି ଶିଖିବେ ଭଲ ନା ଆଉ।
ହଉ ଯଦି ଆମେ ଯଦି ଶିକ୍ଷିତ ନ ଆମେ ଯଦି ଶିକ୍ଷିତ ହବା ତାହେଲେ ଆମେ ଆମ ପିଢି ମାନଙ୍କୁ ବି କଣ ଶିକ୍ଷିତ କରାଇବା ଆଗକୁ ବଢେଇବାରେ ସାହାଯ୍ୟ କରିବା।
ହଁ।
ଆଉ
ହଉ ସବୁ ଆଜି ଭଲ କଥା କହିଛ ତମ କ କଥା ଶୁଣି ବହୁତ ଭଲ ଲାଗିଲା ମତେ। ହଁ ମୁଁ ମାନେ ଛୋଟବେଳୁ କଥା ଟା ଟିକେ ମନେ ପକେଇ ଦଉଚୁ କାହିଁ କହିଲ ଯାହା ହେଲେ ଗୁଟେ ସବୁ ଛୁ ଆଗରୁ କଣ ଛୋଟ ଥିଲୁ ବୋଲିକି ଆମେ ମାନେ ସମସ୍ତଙ୍କ ଘର ଘର ଲୋକଙ୍କ କଥା ଭଉଣୀ ଭାଇ ବାପା ମା କ କହିଲେ ଆମ ସାର୍ କ କହିଲେ? ଦିଦି କଣ ସମସ୍ତ କଥା ଶୁଣି ଆମେ ଆଗେଇି କି ଯାଉଥିଲୁ ହେଲା କି ସେତିକି ସମସ୍ତ କ ଥା ଶୁଣିକି ଆଗକୁ ଯାଉଛୁ ବୋଲି କି ଆଜି ଫୁଣି ମଣିଷ ହେଇକି ବାହାରିଛୁ। ମାନେ ବଜାରରେ ଚାଲିଲେ କେହି ଖରାପ କରିକି ଆମ କୁ କହିବେନି ପଦେ କେହି ସାହସ କରିବେନି ହଁ କି ନାଇଁ?
ହଁ ଠିକ କଥା।
ଭଲ ଆଉ ତମେ ସ୍କୁଲ ତମ ସ୍କୁଲ ସମୟରେ କଥା କହୁନ ତମେ କେମିତି କଣ ମଜାମସ୍ତି କରୁଥିଲ? ଚୋରି ଫୋରି କେମିତି କଣ ଥିଲା ପାଠ ପଢା ପଢି ସବୁ?
ମୁଟ ଛୋଟ ବେଳେ ତ ଆଉ ଗୋଟେ ମାନେ ରହିବ ଚୋରି ଗୁଣ ଟା ରହିବ ଯୋଉଟା କି ଠିକ କଥା ନୁହେଁ। ତା ମାନେ ନୁହଁ ଆମେ ପଇସା ପତ୍ର ଚୋରି କରିନ କାରଣ ଏଟା ଆମକୁ କୁହାଯାଇଥିଲା କି ଏଟା ଗୋଟେ ଖରାପ କଥା ହଁ ଏମ୍ ତି କାହା ବାଡ଼ିରୁ କେତେବେଳେ ଆମ୍ବ ଗୋଟେ ନେଇ ଆସିବା ଆଉ କା କାହା ବାଡ଼ିରୁ ଗୋଟେ କୋଳି ଗୋଟେ ନେଇ ଆସିବା ଏମିତି ତ ଛୋଟବେଳେ ଚାଲେ ଏସବୁ ଏଇ ସବୁ ରୁ ତ ଆମ କୁ ମଜା ମିଳେ ନା ଆଉ ଦେଖ ସେତେବେଳେ ଆମେ କିଛି ବୁଝ ପାରୁନଥିଲେ ସେଥିପାଇଁ ଆମେ ଏମିତି କରିଦଉଥିଲେ କିନ୍ତୁ ଆମେ ତ ଏବେ ବଡ଼ ହେଇଗଲେଣି ସବୁ କିଛି ବୁଝିଲେଣି କୋଉଟା ଠିକ୍ କୋଉଟା ଭୁଲ ଆମେ ଜାଣିଲେଣି ଆମେ ଆଉ ଏବେ ସେ ସେଗୁଡା କିଛି କରୁଛନ୍ତି କି?
ନାଇ। ସେଇ ତ ଥିଲା ନା ମଜା ମସ୍ତି ସମୟ ସେଇଟା ଥିଲା ଚୋରି କଣ ଦେଖ ଆମେ କଣ କହୁଛୁ କାହାକୁ ମାରିବୁ ନା ତାର ପଇସା ଚୋରି ସେହିଁ ଯୋଉ ସ୍କୁଲ ରୁ ଯାଇକି ଏଇ ଆମ୍ବ ଚୋରି ପିଜୁଳି ଚୋରି ହେଲା କିି ଆମେ ଏଇ ସବୁ ଯୋଉ କରୁଥିଲେ
ହଁ ସେଟା ଗୋଟେ ଖୁସି ମିଳୁଥିଲା ଏବେ ଆଉ ସେ ଖୁସି ଆମକୁ ମିଳିବ କି?
ହଁ ନାଇଁ ପରା
ନା ଆଗକୁ ନା ଆଗକୁ ଆମ ସେଇ ଛୋଟ ବେଳ ଆମକୁ ଆଉ ଫେରିଆସିବ ଫେରିଆସିବନି ଯାହା ଖୁସି ହେଇଗଲା ହେଇଗଲା ପୂର୍ବରୁ ପଳେଇିଲା ଏବେ ଆମ ଭବିଷ୍ୟତ ଉପରେ ମାନେ ଅଧିକ ଲକ୍ଷ୍ୟ ଦବା ଆବଶ୍ୟକ ଅଧିକ ତା ଉପରେ କାମ କରିବା ଆବଶ୍ୟକ।
ହଁ ଠିକ କଥା ନାଇଁ ନାଇଁ ମୋର ଆଜି ନା ଛୁଆ ବେଳର କଥା କାଲିଠୁ କାଇଁ ମନେ ପଡିଯାଇଛି ହେଲା କି ଅଁ ଆମ ଯୋଉ ଆମ ଗାଁ ସ୍କୁଲ ଯୋଉ ଥିଲା ସେଇ ବାଟ ଦେଇ ଗଲି ଗୋଟେ ଜାଗାକୁ ମୋର ମନେ ପଡିଗଲା ଆଉ ମାନେ ବାଉଣ୍ଡରି ଗୁଡ଼ା ଛୋଟ ଛୋଟ ଥିଲା ଗେଟ୍ ଛୋଟ ଛୋଟ ଥିଲା ସାଙ୍ଗେ ସାଙ୍ଗେ ଗେଟ ଦେଇକି ବାଉଡି ଦେଇକି ଜାଇକି ସାଇଡ ଘର ଯୋଉ ଆମ୍ବ ଗଛ ଥାଏ ବହୁତ ସାରା ଆମ୍ବ ଗଛ ପିଜୁଳି କମଳା ଗଛ ଥାଏ ଯାଇକି ସେଠି ଚୋରି କରିକି ଖାଉ। ଆଉ ସେ ତାଙ୍କ ଜଣେ ମଉସା ଅଛନ୍ତି ବାଡି ଧରି ଗୋଟେ ଗୋଡେଇଥିବେ ଯେ ଗୋଡେଇଥିବ ଆମେ ତ ଛୁଆ ଗୁଡ଼ାକ ଆମେ ତ ନାକୁ ଉଡ଼ିକ ପଲେଇବୁ ସାଙ୍ଗେ ସାଙ୍ଗେ ଦୌଡିକି ପଳଉ ଏମିତି ସବୁ ଥିଲାନି ଯେ ସେ ଆଜି ଦେଖି ସବୁ ବଡ ବଡ ହେଇଯାଇଛି ସ୍କୁଲ ଗୁଡା କେତେ ବଡ ବଡ଼ ହେଇଯାଇଛି ବାଉଣ୍ଡରୀ ବଡ ବଡ ହେଇଯାଇଛି।
ତମେ କେବେ ତମ ଶିକ୍ଷକ ଶିକ୍ଷୟତ୍ରୀଙ୍କ ଠାରୁ ମାଡ ଖାଇଛ ନା?
ହଁ ଅଁ ଅଁ ଆଉ ମୁଁ ବହୁତ ମାଡ ଖାଇଛି ସ୍କୁଲ ଟାଇମରେ। ଏଇ ବା ପଢାପଢି ଟିକେ କମ ପାଇଁ ଏଇ ଟିକେ କମ ମାନେ ଦେଖ ପଢିବା ପଢିବା ସବୁ ଠିକଠାକ ଥାଏ କିନ୍ତୁ ଏ କି ସେ ବସି ପ ପଢୁଥିବେ କଳାପଟରେ କିଛି ଲେଖୁଥିବେ ଆମେ ମୋ ସାଙ୍ଗସାଥି ବସି ଯାଇଥିବୁ ଚୁଗ
ହଁ ସେଥିପାଇଁ ହଁ ଆମକୁ ଆମ କି କି ବାଟର ନ ପାଇଁ ସେମାନେ ଆମକୁ ମାରୁଥିଲେ ନା କି ଆମକୁ ଏମିତି ତାଙ୍କ ଖୁସି ପାଇଁ ଆମକୁ ମାରିଥିଲେ।
ହଁ ପରା
ଆଉ ତମେ ତମ ବିଦ୍ୟାଳୟକୁ ସଫା କରୁଥିଲ ନା? ଆମେ ତ ସବୁବେଳେ ମିଶିକି ସବୁ ଛୁଆ ମାନେ ଏକାଠି ହେଇକି ସଫା କରୁଥିଲି।
ଟା କରିବାକୁ ପଡେ ସେଟା ଗୋଟେ ବାର ଥାଏ ନା ସପ୍ତାହେ କରେ ଥରେ ହ କି
ଜାଣିଛ ଆଉ ତମେ ଏକା ଗୋଟେ କାମକୁ କରିବା ତମକୁ ଯେତିକ ସମୟ ଲାଗିବ ଆମେ ଯଦି ମିସି ମିଶିକି କରିଦବା ଗୋଟେ କାମକୁ ସେଟାକୁ ବହୁତ କମ୍ ସମୟ ନିଏ।
ଟିକେ ହଁ ଆମର ସେମିତି ଥିଲା ନା ଗୋଟେ ଗୋଟେ ମାନେ କଣ କହିଲା ସଂଗଠ ମାନେ ଗୋଟେ ଗୋଟେ ଗୋଷ୍ଠୀ ତିଆରି କରିବୁ ଛୁଆ ମାନଙ୍କୁ ନେଇକି ହେଲା କି ସାର୍ ମାନେ କରୁଥିଲେ ଶନିବାର ଦିନ ପିଟି ମାନେ ଆମର ଏକ୍ସରସାଇଜ କରଇବେ ଯୋଗ ଗା ସବୁ କରେଇବ କରି ସାରିଲା ପରେ ସ୍କୁଲ୍ ସଫା ଶନିବା ଦିନ ବା ଏଇ ସବୁ କାମ
ଆଁ ଆମେ ବି ସଫା କରୁଥିଲୁ ପରିବେଶକୁ ସଫା କରିବା ଟା ଭଲ ନା ଆଉ। ଯଦି ଆମ ଛୋଟ ବେଳୁ ଯଦି ପରିବେଶକୁୁ ସଫା କରିବାଟା ନ ଶିଖାଯାଏ ତେବେ ଆମେ ବଡ ହେଇକି ଆମେ କଁ ଶ୍ ଶିଖିବା ନା ଆମେ ଆଗକୁ ଆଉ କାହାକୁ କଣ ଶିଖେଇବା ଏଇଟା ଆମକୁ ଶିଖା ଯାଇଚି ବୋଲି ତ ଆମେ ଏବେ ଏଇ କଥା ହଉଚନ୍ତି କି ଆଗକୁ ଯଦି ଦରକାର୍ ପଡ଼ିବ ଆଉ କାହାକୁ ବି ଆମେ କଇପାରିବା।
ହଁ ଠିକ୍ କଥା।